କୁହନ୍ତୁ
ହ୍ୟାଲୋ।
ହଁ ପୁତୁରା କୁହନ୍ତୁ।
ହଁ କଣ କରୁଛ ଦାଦୁ।
ଏଇ ଆସିଲି ଖାଇକି ବାହାରକୁ ଏବେ ଆଉ।
ଏବେ କିଛି ନୂଆ କର ମୁଁ ମୁଁ ଏବେ ଆମ ତ ଦେଶ ବାହାରକୁ ଯେହେତୁ ପଳିଆଇଚି ଏବେ ଆମର ସନ୍ଧ୍ୟା ଆଠ ଘଟିକା ବାଜିଛି।
ଓହୋ ହୋ ପୁଣି ଆସିବେ କେବେ ଆମ ଓଡିଶାକୁ?
ଓଡିଶା କୁ ତ ଯିବି ଆମ ଭାରତକୁ ଆଉ ଅଳ୍ପ କିଛି ଛଅ ରୁ ଛଅ ମାସ ଭିତରେ ମୁଁ ଭାବୁଛି ପଳେଇବି କାହିଁକି କହିଲ ଏଠକୁ ଆସି ଏଠିକି ଆସି ଏଠାରେ- କୁ ଆସିବାକୁ
ହୁଁ।
ତିନି ବର୍ଷ ହେଇଗଲାଣି ଯେଉଁ ଯେତିକି ପଇସା ସଞ୍ଚୟ କରି ରଖିଛି ତାକୁ ଆମର ଭାରତ। କୁୁ ଯାଇକି ତାପରେ ଆମ ଓଡିଶା କୁ ଯାଇକି ବୁଝିପାଇଲି। ଯେକୌଣସି ଗୋଟେ ବ୍ୟବସାୟ କରିକି ଘରେ ରହିବି ଆଉ କୁଆଡେ ବାହାରକୁ ଯିବି ନାହିଁ କାଇହିଁକନା ବହୁତ ତିନିରୁ ଚାରି ବର୍ଷ ବାହାରେ ରହିଗଲି ଆଉ ବାହାର ମଧ୍ୟରେ ବି। ଚାରିରୁ ପାଞ୍ଚ ବର୍ଷ ରହିକି ଏଠି ଦଶ ବର୍ଷ ବାହାରେ ରହିକି କାମ କଲି ଯୋଉ ଠି ସଞ୍ଚୟ କରିଛି ଗାଁ ଗ୍ରାମକୁ ଯାଇ ଗୋଟେ ଘର କରିବି। ଆଉ ଏକ ଛୋଟ ବଡ଼ ବ୍ୟବସାୟ କରିକି ନିଜକୁ ପରିଚାଳିତ କରିବି।
ହୁଁ। ହଁ ଏଥିରେ। ପରିବାର ବି ତମକୁ ବହୁତ୍ ମନେ ପକାଉଥିବେ। ବହୁତ ଖୋଜୁଥିବେ। ହୁଁ ଯେହେତୁ ଏତେ ବଡ ପରିବାରର ତମେ ଗୋଟେ ସାନ ପୁଅ ଅ ସମସ୍ତ ବହୁତ୍ ଖୋଜୁଥିବେ? ଯାହାହଲେ ହୁଁ ସେଥିପାଇଁ କହୁଛି। ତ ଯାହା ଯେତିକି ତମେ ରହିଲ ବାହାରେ ତମର ଯେତିକି ସଞ୍ଚୟ କରିଚ ପଇସା ଏଠିକି ଆସିକି କିଛି ନିଜର କିଛି ବ୍ୟବସାୟ କରି ଏଠି ଘରେ ରହିକି ତମର କିଛି ହଁ।
ଏଠି ଟୋଟାଲ୍ ଆଉ ରହିକିବି ଆଉ କୁଆଡେ ଯିବାର ନାହିଁ ଆଉ ବାହାରକୁ ତ ଅସୁବିଧା କଣ କହିଲେ ଯେମତି ସବୁବେଳେ କି ଆମକୁ ରୋଷେଇ କରି ଖାଦ୍ୟ ମିଳେନାହିଁ ରୋଷେଇ କରି ଖାଦ୍ୟ ଖାଇ ହୁଏ ନାହିଁ।
କରିବାକୁ ପଡେ ରୋଷେଇ।
ରୋଷେଇ ବି ଆଉ ବହୁତ ବି ବାହାର ଖାନ୍ତି ଖାଇହୁଏ ନାହିଁ। ଏବଂ ଆମ ଭାରତରେ ରହି ଥିଲେ ଗୋଟେ ଆଉ ଏଠି ତ ସବୁ କିରାାନ ଅଧିକା ପଇସା। ଅଧିକା ଟଙ୍କା ଦେଇକି ଆମେ ଜିନିଷ ଆଣିବୁ ଆଉ ରୋଷେଇ ଖାଇଲା ବେଳକୁ ଅଧିକ ବାଧାବିଘ୍ନ ମଧ୍ୟ ହଉଛି।
ହୁଁ।
ବହୁତ ପ୍ରକାର ସମସ୍ୟା ଅଛି ଆଉ ଯୋଉ ଯେତିକି ବର୍ଷ ଦଶ ବର୍ଷ ବାହାରେ ଖ ଆଉ ବାହ ଖଟିବ ମାନ ନିଜ ଗ୍ରାମକୁ ଯାଇ କିଛିଟା ବଜାରରେ ଆମ ନିଜ ପାଖ ପାଙ୍କ ବଜାରରେ ବ୍ୟବସାୟ କରିକି ନିଜ ଭରଣ ପୋଷଣ କରିବି। ବୁଝିପାଇଲେ?
ହଁ।
କୁହନ୍ତୁ ଆପଣ କଣ କହୁଥିଲେ ପା?
ହୁଁ କହୁଥିଲି କଣ ଇଏ ତ କହୁଥିଲି ଆଉ ଯେହେତୁ ଆପଣ ବାହାରେ ଅଛନ୍ତି ତ ସେଥିପାଇଁ ମନେ ପଡିଲା। ଆପଣ କଣ କରୁଛନ୍ତି କେମିତି ଅଛନ୍ତି? ତ ଯାହାବି କିଛି ଯେତିକି ସଞ୍ଚୟ କରିଥିବେ ଏଠି ଆମର ବଜାର ଅଛି ଏଠି ବି ନିଜର କିଛି ବ୍ୟବସାୟ କରି। ତମେ ଚଳିପାରିବ ନିଜ ପରିବାର ବି ଖୁସି
ହୁଁ ଛୋଟ ମୋଟ ବ୍ୟବସାୟ କରିକି ଚଳିହବ କାହିଁକି ନା ହ କାହିଁକି କହିଲ? ଆପଣ ବୁଝିପାରୁନାହାନ୍ତି ଏତେ ବର୍ଷ ବାହାର ରହିଲା ପରେ। ଯୋଉ ଯେତିକିଟ ସଞ୍ଚୟ କରିଥିବି। ଆଉ ସେ ସଞ୍ଚୟ ଯଦି ଆହୁରି ଅଧିକା ବର୍ଷ ବାହାର ରହିବି। ସେ ସଞ୍ଚୟ କରିକି ଲାଭ ନାହିଁ କାହିଁକି କହିଲ ମୋର ଜୀବନ ଟା କଷ୍ଟସାଧ୍ୟ। ହେଇଯିବ ବହୁତ କଷ୍ଟ କରି କରି ମୁଁ ଜୀବନ ବିତେଇ ଦେବି କୋଡିଏ ବର୍ଷ କାର୍ଯ୍ୟ କଲେ ଆଉ ଆପଣଙ୍କ ସେତିକି ବଳ ଥିବ ନା ଗ୍ରାମର ଯାଇି ସେ ଭୋଜି ଭାତାର ରହିବେ ନା ଗ୍ରାମ ଯ ଯି ସବୁ ପର୍ବ ପର୍ବାଣ ବୁଲି ପାରିବେ? ଖାଲି ଘରେ ଶୋଇବେ ଆଉ କିଛି କାର୍ଯ୍ୟ କରିପାରିବେ ନାହିଁ।
ଆଉ କଣ ଯଦି ଘର ଲୋକ ଖୁସି ନଥିବେ। ଯଦି ଗ ଦେଖି ପାରୁନଥିବେ ତ ସେ ପଇସା ସଞ୍ଚୟ କରିକି କିଛି
କିଛି ଲାଭ ନାହିଁ ଯୋଉ ଯେତିକି ସଞ୍ଚୟ କରୁଛି ମୋର ମୁଁ ଭାବୁଛି ଅଳ୍ପ କିଛିଟା ବ୍ୟବସାୟ କରିକି ନିଜର ଘରର ଫସଲ ଆ-ଆ-ଆ ବହୁତ ଆରାମସେ ହେଇଯି ବ ଆଉ ନିଜ ଘରର ବରଣ ପୋଷଣ ବି ମୁଁ କରିପାରିବି। ଯେହେତୁ ଏତେ ବର୍ଷ ହେଲାଣି ବାହା ରହିଲିଣି ଯାହା ବଲେ-ଏ-ଏ-ଏ ନିଜର କିଛି ନା କିଛି ନା ଉ-ଉ କଣ କହିଲ ଏମିତି ସଞ୍ଚକ ରଖିଛି ଯେମିତି କି ଯେ ମୁଁ ଏଠୁ ଗଲା ପରେ ରେ ମୁଁ ଯୋଉଟା ଅଳ୍ପ କିଛି ଥବ ସେଇଟା ଅଧିକା ହେଇଯିବ। ବୁଝିପାରିଲେ, ପ୍ରତି ମା ଆମ ପ୍ରତି ମାସକୁ ଆମ ଘରକୁ ଅଳ୍ପ କିଛି ମାତ୍ରାରେ ପଇସା ପଠଉଛି ଯେହେତୁ ସେ ନିଜ ଘର ଖର୍ଚ୍ଚ ହଉଛି ଆଉ ଅଳ୍ପ କିଛି ମାତ୍ରାରେ ପଇସା ପଠଉଛି ଯେହେତୁ ଆମ ଉ-ଉ ପାଖ ବ୍ୟାଙ୍କରେ ଜମା କରୁଛି। ଯେହେତୁ ଆଗକୁ ଆମର କିଛି ଅସୁବିଧା ସୁବିଧା ଅଛି। ଆଗକୁ ଆମ ଚାକିରୀ କରିପାରିବି ନ କରିପାରିବି ଆମ ଭାରତକୁ ଯାଇକି ବା ଆମ ଓଡିଶାରେ ଆଉ ଆଉ ଯଦି କିଛି ଅସୁବିଧା ହେଲା ଯ ବ୍ୟବସାୟ କରୁଥିବୁ ପଇସା ଖର୍ଚ୍ଚ କରି ଯେ ଚାଲୁଥିବ ନ ଚାଲୁଥିବ ସେଥିପାଇ କିଛି ସଂଚ ୟ କରିକି ଆମ ପାଖ ବ୍ୟାଙ୍କରେ ରଖିଛି। ତା ଦେହରେ ବି କିଛି ଅସୁବିଧା ହବଣି ବହୁତ କିଛି ଭରଣ ପୋଷଣ ହେଇଯିବ। ଆଉ ଆସ୍ତେ ଆସ୍ତେ ମୁଁ ଘର ବି କରିଦେଲିଣି ଆଉ କିଛି ଘର ନାହିଁ। ମୁଁ ଯେତିକି ଘର କରିଦେଇଛି ସେତିକି ମୋର ମୋର ଯାଇକି ମୋ ପୁଅ ଝିଅଙ୍କର ପଳେଇବ।
ହଁ ସେଟା ବି ଠିକ ହଁ। ଆପଣଙ୍କର କିଛି ବି କୋଉଥିରେ ଅଭାବ ନାହିଁ ହଁ।
ନାଇଁ ଆଉ ଯଦି ଅଧିକା ଖଟିବି ତାହେଲେ ପଇସା ରଖିଲେ ପଇସା ରଖି ମ ମୋ ଜୀବନ ରକ୍ଷା କରିପାରିବି ନାହି।
ହୁଁ।
ବୁଝିପାରିଲି ବହୁତ ପ୍ରକାର ସମସ୍ୟା ଅଛି। ସେଥିପାଇଁ ମୁଁ ଭାବୁଛି ଆଉ କିଛି ମାସ ପରେ ଏଇ ଯୋଉ ଚାକିର ଟା ଛାଡିକି ଗାଁକୁ ଗ୍ରାମକୁ ପ୍ରବେଶ କରିବି। ଯିଏ ଯେତିକି ସଞ୍ଚୟ ଦବ ସଞ୍ଚୟ ଉ-ଉ-ମ୍-ମ୍ ମୂଲ୍ୟ ଅଛି। ଟଙ୍କାରେ ସେତିକି ଭିତରେ କଣ କରିବେ ଭରଣ ପୋଷଣ କରିବା। ନହେଲେ ଯୋଉ ପର୍ଯ୍ୟନ୍ତ ଜୀବନ ଚାଲୁଛି ଚାଲୁ ତାପରେ ଦେଖାଯିବ।
ହୁଁ ହୁଁ ବୁଝୁଛି ହଁ ନିଜର କିଛି ଗୋଟେ ବ୍ୟବସାୟ କରି କି ତାପରେ ପୁଣି ଆପଣଙ୍କର ବିବାହ ସମୟ ଆସିଗଲାଣି। ଆଉ କେତେ ଦିନ
ଆଉ ବହୁତ ବର୍ଷ ହେଇଗଲାଣି ବାପା ମାଙ୍କୁ ଛାଡିକି ଆସିକି ରହିି କି ବାହାର କାମ, ଇ ଘରର ଖାଦ୍ୟ ହୁଁ ଏଇ ତ ପ୍ରତି ମାସକରେ ଯାହାବି ହେଲେ ପେଟ ଖରାପ ହବ। ଜ୍ୱର ହବ, ଥଣ୍ଡା ହବ ବହୁତ
ହୁଁ ବାହାରେ ରହିଲା ମାନେ ଦେହ ହିଁ ଖରାପ ହିଁ ହବ।
ବୁଝିପାରିଲେ ଆଉ ସବୁବେଳେ ବାହାର ଖାଦ୍ୟ ବୁଝ ଆଉ ବାହାରେ କାର୍ଯ୍ୟ ଖରା, ଗରମ କିଛି ନାହିଁ ବର୍ଷା, ଶୀତ କିଛି ନାହିଁ କାର୍ଯ୍ୟ କରା ହବ। କାର୍ଯ୍ୟ ଅ କାର୍ଯ୍ୟ ନ କଲେ ତ ଆପଣଙ୍କୁ ପଇସା କିଏ ଦେବ ବାହାରେ। ଏଇଟା କଣ ହେଇଛି ଆମ ଗ୍ରାମରେ ଠକି ଖାଇଦବୁ ନା ଆମେ କିଛି ଖରାପ କାମ କରୁଛୁ ଯାଆ-ଅ-ଅ-ଅ ନ ବହୁତ ଆଡୁ ପଇସା ଆସିବ। ଆମେ ତ ଏଇ କାର୍ଯ୍ୟ କଲେ ଆମେ ଏଇଠିକି ଜାଣିକି ଯଦି ଏଇ ଜିନିଷ ଟା କରିବା ସେଇଥିପାଇଁ ଆପ୍-ଆପ୍ ଆମକୁ କିଛିଟା ପଇସା ଦେବେ ଯଉ ପଇସା ଟା ଆମର କିଛି ମା
କଲେ ହିଁ ତ ଆପଣ ହକ ପରିଶ୍ରମ କରୁଛନ୍ତି ବୋଲି ତ ଆଜି ଆପଣଙ୍କୁ ଏତେ କିଛି ମିଳୁଛି। ନହେଲେ ଯଦି ପରିଶ୍ରମ କରିବନି ତାହେଲେ ଆପଣ ପାଇବେ କେମିତି?
ବୁଝିପାଇଲି।
ସେଇ ପରିଶ୍ରମ କରିବା ପାଇଁ ତ ଆପଣ ଘର ଲୋକ ଛାଡି ପ ରି ଏତେ ବଡ ପରିବାର ଛାଡି ଆଜି ବାହାରକୁ ଯାଇ
ହଁ ଆଉ ଆଉ ଗୋଟେ କଥା କଣ କହିଲ ଆମେ ଯଦି ଗୋଟେ ଜାଗାକୁ ଯାଇଥିବା ଟଙ୍କା ଟା ଖର୍ଚ୍ଚ କରିକି ସେ ଆମକୁ ପାଞ୍ଚ ଟଙ୍କା ନେଭି ପାଞ୍ଚ ଟଙ୍କା ଦେବେ କେମିତି ଆମେ ତାଙ୍କର କାର୍ଯ୍ୟ କରୁଥିବା ତାଙ୍କ କାର୍ଯ୍ୟ ଆମେ ଯଉ ବାହାରୁ ଯାଇଥିବାରୁ ଆମକୁ ସେ ପାଞ୍ଚ ଟଙ୍କା ଦେବେ ପାଞ୍ଚ ଟଙ୍କାର ବରଂ ଟଙ୍କା ଟା ନିଜ ଖର୍ଚ୍ଚ ଆଉ ଟଙ୍କା ଟା ଯୋଉଥିପାଇଁ କାର୍ଯ୍ୟ କରୁଛେ ତାହା ପାଇଁ ଖର୍ଚ୍ଚ କରିବା ଆମ ତିନି ଟଙ୍କା ରଖିପାରିବା। ରଖିଲେ କିଛି ବର୍ଷ ପରେ ସେ ତିନି ଟଙ୍କା ତିରିଶ ଟଙ୍କା ହେଇଯିବ‌। ଆପଣ ଜାଣିପାରିବେନି ସେ ତିରିଶ ଟଙ୍କା ଟା ଆପଣଙ୍କୁ ଏଠି ଏତେ ବର୍ଷ ରହିଯିବ। ଆମ ସବୁଆଡୁ ଖର୍ଚ୍ଚ କରିପାରିବେ ନିଜର କିଛି ଜିନିଷ କରିପାରିବେ ଘର ଦ୍ୱାର ଗାଡି ଗାଡ଼ି ଘୋଡା। ସବୁ ଜିନିଷ କରିପାରିଲି ବୁଝିପାଇଲେ।
ହୁଁ। ନାଇଁ ଆପଣ ଯାହା କହୁଛନ୍ତି ଠିକ କହୁଛନ୍ତି ଆପଣ ବାହାରୁ ଏ ଏତେ ବଡ ପରିବାର ଛାଡି ଯେହେତୁ ବାହାରକୁ ଯାଇଛନ୍ତି ତ ଆପଣଙ୍କୁ ଦିନେ ନା ଦିନେ ତ ଆସିବାକୁ ପଡିବ ସେ ପରିବାର ପାଖକୁ ଯାହା ହେଲେ ଆପଣ ଏତେ ବର୍ଷ ହେଲା ଆପଣ ପରିବାରକୁ ଛାଡିକି ଯାଇ ନା ଆସିଲେ ଏଠି କିଛି ବ୍ୟବସାୟ ଷ୍ଟାର୍ଟ କରି ତଅ ଆପଣଙ୍କର ପୁଣି ଭବିଷ୍ୟତ ଦେଖିବେ ଆପଣଙ୍କର ଭବିଷ୍ୟତ ଅଛି। ହୁଁ ବୁଛିପା ଯିଏ କି ଆପଣଙ୍କର ଏତେ ବଡ ଭବିଷ୍ୟତ ପୁଣି ଅଛି ଏତେ ବଡ ପରିବାର ତ ପୁଣି ଆପଣ ଆପଣଙ୍କ ଭବିଷ୍ୟତ ଦେଖିବେ ନା ନାଇଁ। ଏତେ ପରିଶ୍ରମ କରି ଲାଭ କଣ? ହୁଁ ଦେହ ଖରାପ ରହୁଛି ତାପ ରେ ଘର ଲୋକଙ୍କ କଥା ମନେ ପଡୁଛି।
ହଁ।
ଏତେ ବର୍ଷ
କୁହନ୍ତୁ କୁହନ୍ତୁ।
କେବଳ
କହୁନାହାନ୍ତି ଆପଣଙ୍କ କହୁଥିଲେ।
ହୁଁ ନାଇଁ ଏଇ କଥା ତ କହୁଥିଲି ଆଉ।
ହ ଆଉ ଭବିଷ୍ୟତ ଚିନ୍ତା ନ କଲେ କେମିତି ହବ। ହୁଁ ଛଅ ମାସ ତା ଭିତ ଆମେ ଗସ୍ତ କରିହବୁ ଆମ ଭାରତକୁ। ଭାରତରୁ ଆମ ଓଡିଶାକୁ। ଭାରତରୁ ଯେକୌଣସି ରାଜ୍ୟରୁ ଆମ ଓଡିଶାକୁ ଆମେ ଯିବୁ।
ହୁଁ ନିଶ୍ଚୟ କିଛି ବି ମୁଣ୍ଡରେ ପୂରେଇକି ଏଠି କିଛି ବ୍ୟବସାୟ କରନ୍ ତୁ ଯାହା ବିି କିଛି ଆପଣ ସଞ୍ଚୟ କରିକି ଆସନ୍ତି ସେ ଭି ପଇସାକୁ ତାକୁ କିଛିଟା କାମରେ ମାଧ୍ୟମରେ ଲଗାନ୍ତୁ। ଯାହା ଫଳରେ କି ଆପଣ କିଛିଟା ବ୍ୟବସାୟ କରିପାରିବେ। ଯୋଉଥିରୁ ସେ ବ୍ୟବସାୟରୁ କିଛି ଆପଣଙ୍କୁ ଆହୁରି ବି କିଛି ସଞ୍ଚୟ ମିଳିପାରିବ।
ହୁଁ ଆଉ ମୁଁ ଏକା ଯାଉନାହିଁ ଆମର ଦୁଇ ଦୁଇ ଜଣ ମୋର ଆଉ ଯୋଉ ଦୁଇ ଜଣ ସାଙ୍ଗ ଆମେ ତିନି ଜଣ ମିଶିକି ସେଠା କୁ ଆମ ଆମ ଭାରତକୁ ବା ଆମ ଓଡିଶାକୁ ଆମେ ପଳେଇବୁ ଆମେ ତିନି ଜଣ ଯେହେତୁ ଓଡିଶାର ଲୋକ। ମୁଁ ଅଛି ଆମ ଆମ ଜିଲ୍ଲାରେ। ଆଉ ଦି ଜଣ ଅଲଗା ଅଲଗା ଜିଲ୍ଲାର ଯେହେତୁ କିନ୍ତୁ ଆମ ଓଡିଶାର ପିଲାମାନେ ନୋଏ ଏକ ଏକ। ଆମ ଭାରତର ପିଲାମାନେ ଆମେ ଏକ ବୁଝିପାଇଲୁ ଆମେ ଏକା ଏକା ଥରକେ ଆମେ ତିନି ଜଣ ଛାଡିକି ଆମେ ଭାରତକୁ ଗସ୍ତ କରିବୁ। ହଉ ମୁଁ ଦାଦୁ ରଖୁଅଛି ମୁଁ ରଖୁଅଛି ମୁଁ ତମକୁ ପରେ କଲ୍ କରିବି।
ହଉ ହଉ ହଉ ଠିକ ଅଛି।